ଆଜ୍ଞା ସେଇ ଯୋଉ କଣ କହିଲେ ଏଇ ଜଣେ ଫାଉଣ୍ଡରଙ୍କ ସାଙ୍ଗରେ କଥା ହଉଥିଲି ନିୟ ସେ
ଓହୋ ଓସାରେ ଆଜି କଣ ଖାଇଛନ୍ତି?
କାମ ଏ କଣ ଖାଇବି ଆଜି ଆଜି କିଛି ଲଞ୍ଚ ବଗରା ଛଡା ହେଇନି ସବୁ ବ୍ରେକ୍ଫାଷ୍ଟ ଉପରେ ଚାଲିଛି ମୋ ଦିନ ସାରା।
ତଥାବି କଣ ଖାଇଛନ୍ତି ତ କହିପାରିବେ ନା।
ଆଜ୍ଞା ମତଲବ ଅ ସିଙ୍ଗଡା ଖାଇଥିଲି ସିଙ୍ଗଡା।
ସାର୍ ଖାଲି ସିଙ୍ଗଡ଼ା ଖାଇକି ଯାଉଛି ଆପଣ ରହିଛନ୍ତି?
ମ୍ୟାାମ ସକାଳେ ଯାଇଥିଲୁ ଭିଡିଓ ସୁଟିଂ ପାଇଁ ଲୋକ ଦିଟା ଫେକ୍ ଫେକ୍ ଲୋକ ମାତଲବ ଫେକ୍ ମାନେ କଣ ଆମର ଏବେ ଏଭି ପି ମାନେ ସେ ନେବେ ନା ଅଠେଇଶି ତାରିଖ। ତ ଯୋଉ ମୋର ଫ୍ରେଣ୍ଡ ମାନେ ରହିଲେ ମୋର ଯିଏ ମାନେ କୋ ଫାଉଣ୍ଡର ହିସାବରେ ମାନେ ମୋ ସପୋର୍ଟରେ ଯେ କାମ କରିଥାନ୍ତା ଏଠି। ସିଏ କଣ କହିଲା କି ମତେ କି ତୁ ମତେ ଧର ସେଆର ଦବୁ ତାହାଲେ ମୁଁ କାମ କରିବ ଆରେ ମୁଁ କହିଲି ଭାଇ ଗୋଟରେ ଯୋଉ ନଥାଏ ନା କଣ ଥାଏ ଏଟା ମୋଟୁ ମାଇପ ନଥାଉ ଛୁଆ ନା ଗୋପାଳିଆ ସେମିତି କଥା। ମେନ୍ କରି କିଛି ନ ହେଇଥାଉ ନା ମତେ ଦବୁ ନା। ଆରେ ମୁଁ କହିଲି ତୁ ଫାଷ୍ଟ୍ ପାଞ୍ଚଟା ପିଲାକୁ ଠିକ୍ କର କାରଣ ଆମେ ଏବେ ମାର୍କେଟିଂ ରେ ଇଏ କରିପାରିବାନି। କଷ୍ଟମର ସର୍ଭିସ୍ ମତ ଲବ୍ ଏଈ ଲେ କେଉଁ ଭଳିଆ ଲୋକ କେହି ଆସିବେନି। ତ ଫାଷ୍ଟ ମାର୍କେଟିଂ ହଁ କରିଥିଲେ ଆମ ପାଖରେ ଲୋକ ଆସିଥାନ୍ତେ ହଁ ଆମେ ତାଙ୍କୁ ଟ୍ରାଭେଲିଂ ଏକ୍ସପିରିଏନ୍ସ ଦେଇଥାନ୍ତେ। ସେଇ ହିସାବରେ ସେ ଆମକୁ ପ ପେମେଣ୍ଟ କରିଥାନ୍ତେ - ତ ତ କେହି ଆସିନାହାନ୍ତି କିନ୍ତୁ ସେ ଦ ଅଠେଇଶି ତାରିଖ ପର୍ଯ୍ୟନ୍ତ ଆମକୁ ଟାଇମ ଦେଇଚନ୍ତି - ତ ଆମକୁ ସେ ମତଲବ୍ ଲାଇକ୍ ଗୋଟେ ଲୋକ ଫିଲ୍ ହବ କି ହଁ ଆଇ ସେକ୍ଟର ବା ବାହାରେ କୋଉଠି କାମ କରୁଚି, ଟ୍ରାଭେଂଲିଙ୍ଗ୍ ଇଏରେ ଆସିଛି - ତ ଆମେ ତାଙ୍କର ଭିଡିଓ ସୁଟିଂ କରି ମାନେ ଗୋଟେ ଭିଡିଓ ବନେଇବା ସେ ଗାଁ ର ଭିଡିଓ ବନେଇବା ଦେନ୍ ଆମ ପେଜର ଅପଲୋଡ୍ କରିବା ତ ସେ ଜାଣିବ କି ଇନଭେଷ୍ଟର ହଁ ସେ ଲୋକ ଆସି ସିଏ କାରଣ ଇନଭେଷ୍ଟର ହେଲା ମୁମ୍ବାଇରେ ଆମେ ହେନୁ ଓଡିଶା ତ ସେ ଏତେ ବି ଡିଟେଲରେ ଯିବ ନା ସେ କହିବ ହଁ ଏସ୍ପପିରେନ୍ସ ଟା କେମତି ସେ ଓଭରାଲୀ ଗୋଟେ ଫିଲ କରିବ ତ ସେଥିପାଇଁ ସିଏ ମିଳିଲାନି ପୁଣି ଆଉ ଜଣେ ସାଙ୍ଗକୁ କଲ୍ କଲି ସେ କହିଲା ହଉ ତାହାଲେ ଆ ତା ରେ କ୍ୟାମେରା ବାଲା ଥିଲା ତ ଯାଇଥିଲୁ କେବଳ ଗାଁରେ ବି ଉଠେଇଚୁ ସବୁ ଆ କିଛି ଇଏ କରି ନୁ କାଲି ଗଲେ ଦେଖିବା ତାପରେ ଆଉ ଯାହା ହବ ଆଉ ତ ସେଇଆ ଚାଲିଚି ଆଉ
ଆଜ୍ଞା ସାର।
ଆଉ ମେମ୍ ବର୍ଷା ବଗେରା ହଉଚି
ନା ସେ କାଲି ହଉଥିଲା ଆଜି ତ କିଛି ହେଇନି ବର୍ଷା ମାନେ ପାଗ ବି ଦେଇନି ସେ ସେମିତି ଗରମ ଟିକେ ଲାଗୁଛି ଗରମ ତ ହଉଚି ଜୋରରେ
ମାନେ ମ୍ୟାମ ମୁଁ କାହା ତାଙ୍କର ଯାଇଥିଲି କହିଲେ ମୁଁ କାଲି ଯୋଉ ପିଲାଟାକୁ କହୁନଥିଲି ନା କାଲି ଗୋଟେ ପିଲା କଥା ଯୋଉ ତା ଇଏ ତାକୁ ଟିକେ ମୋଟିଭେସନ ଦେନି ତ ସିଏ କହିଲା ଭାଇ ମୁଁ ଯିବି ଆ, ତାକୁ ନେଇକି ଯାଇଥିଲି ହେଲା ସେ ବାଟ ସାରା କହି କହିକି କାନ୍ଦି କାନ୍ଦି ଯାଉଚି ଆଚୁଆଲିରେ ତାକୁ ଦୁଇ ଥର ମୁଁ ମନା କରିସାରିଲିଣି, ଫାଷ୍ଟ ଥର ହେଲା ସେ ଝିଅ ଏହା ପୂର୍ବରୁ ପାଖପାଖି ଦୁଇ ମାସ ହେଲା ନା ଦୁଇ ମାସ ନା ହଁ ଦୁଇ ମାସ ହେଲା ବ୍ରେକପ ହେଇା ଯାଇଥିଲା ପୁଣି ତାଙ୍କର ସେ କହିଲା ନା ସେ ଯୋଉ ଭଳିଆ ସେ ପିଲାଟା ବ୍ଲକ ମାରିଦେଲା ତ ପୁଣି ସେ କ ୟାକୁ ଫୋନ କଲା ଇଏ କହିଲା ହଁ ମୋର ଏଥର ସେ ଫାଇନାଲ କହିଚି ଏଥର ଆଉ ଯିବନି ପୁଣି ତାର ମତଲବ ଦୁଇ ସପ୍ତାହ ତିନି ସପ୍ତାହ ଚାଲିଚି ପୁଣି ସେ ପିଲାଟା ରିଟର୍ଣ ମାଇଲା ୟାକୁ ପୁଣି
ଓ ସେ ଛାଡନ୍ତୁ ସେ କଥା ଆଉ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ଭଲ ଅଚି। ଆମ ଦେହ ଭଲ ଅଚି ଖାଲି ମନ ଭଲ ନାହିଁ ମୋର ମତଲବ ସକ୍ସେ ହିଁ ନା ନାହିଁ ସେଇଟା ମୋର ଡାଉଟ ଆ କାରଣ ଆଉ କୋଡିଏ ଦିନ ଭଳିଆ ରହିଲା କିଛି କିଛି ବୋଲି କିଛି ହେଇନି।
ସାର୍ ହେଇଯିବ ବ୍ୟସ୍ତ ହୁଅନ୍ତୁନି
ନା ମ କହିବାଟା ତ ବହୁତ ସହଜ ମୁଁ ତ ପ୍ରତ୍ୟେକ ଦିନି କହୁଛି ଲେ ଲେଖୁଛି ସବୁ କରୁଛି କିନ୍ତୁ ତାକୁ ଇମ୍ପ୍ଲିମେଣ୍ଟ କରିବାଟା ବହୁତ କଷ୍ଟ
ସାର୍ ମୁଁ ଜାଣିଚି କହିବାଟା ସହଜ ନୁହେଁ କରିବାଟା
କଷ୍ଟ
ଅ ହଁ
ଆଜ୍ଞା ତ ଦେଖନ୍ତୁ ଆପଣ ଆପଣ କହୁଚନ୍ତି ଆପଣ କରୁଚନ୍ତି କଲ୍ ଆପଣ ଯାହାନି କିଛିଟ ଇନମ୍ ମୁଁ କିନ୍ତୁ କିଛି କରୁଚି ମୁଁ କିଚି କରୁନି
ହଉ ସାର୍ ଛାଡ଼ନ୍ତୁ ଆଉ ଆପଣଙ୍କର ମାନେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ ଲାଇକ୍
ହଁ ମତେ ହବିଜ ଫାଷ୍ଟ ଆର୍ଟ ଥିଲା। କିନ୍ତୁ ପାଖାପାଖି ଟୁ ଇୟର ହେଲା ଆର୍ଟ ବଗେରା କିଛି କରିନି। ପ୍ରାଇଜ୍ ଫାଇଜ୍ ଆସିଥିଲା। ଆ ତାପରେ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ଶିଖିତେ ଇଚ୍ଛା ଅଛି, କିନ୍ତୁ ଶିଖିନି। କିନ୍ତୁ ମୋର କାଲି ବୋଧେ ଫାଷ୍ଟ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ଆସିବ, ଫ୍ଲିଉଟ୍ ଟା। ତ କାଲିଠୁ ପ୍ରାକ୍ଟିସ କରିବି ଆଉ ଫ୍ଲିଉଟର। ଦୁଇ ହଜାର ଛବିଶରେ କିଛିଟା ଶିଖିବି ଆଉ। ଆଉ ସେକେଣ୍ଡ ତଲବାର ବାଜି। ତଲବାର ବାଜି ଅଛନ୍ତି।
ଆଚ୍ଛା ଜାଣିଲି -ଜାଣିଲି।
ଆଜ୍ଞା ତ
ଆ କାଟନ୍ତିନି, ମା ଆମର ଯୋଉ କ୍ଷେତ୍ରୀୟ ଖଣ୍ଡାୟତ ନା ଆମର ଆଗରୁ ଥିଲା ପରମ୍ପରା ସବୁ ଜୋତ, ଖଣ୍ଡା। ତ ଇଏ ହୁଏ। ତ ସେଟା ଏବେ ବାପାରେ ଶିଖିଛନ୍ତି ବଟ ଏତେ ଇଏ କରନ୍ତିନି। ଆ କିନ୍ତୁ ଆମେ ତାଙ୍କ ପୁଅ ହେଇକି ଆମେ ଟିକେ ଆମର ବଂଶର ପରମ୍ପରାକୁ ଆଗକୁ ନବୁ ଆଉ। ତ ସେଥିପାଇଁ
ସାର ସେଇଟା ଭ, ସାର ସେଇଟା ଭଲ।
ଆଜ୍ଞା ଆ ତ ସେଇଆ। ଆଉ ମ୍ୟାମ କୁହନ୍ତୁ, ଦୁଇ ହଜାର ଛବିଶରେ କଣ କଣ କରିବାର ପ୍ଲାନ ଅଛି? କିଛିଟା ପ୍ଳାନ୍ ଅଛି, ନା କିଛି ନାହିଁ?
ସାର୍ ମୁଁ ଜାଣିନି ମୋର କଣ ପ୍ଲାନ୍ ଅଛି? ମୁଁ ତ ଏମିତି କିଛି ପ୍ଲାନ୍ କରିନି। କିନ୍ତୁ ଭାବିଥିଲି ଏଥର ମାନେ ବର୍ଡେଟା କେମିତି ଭଲରେ ଯିବ ବୋଲି? ମୁଁ ଜାଣିନି ବର୍ଡେ କେମିତି ଯିବ?
ବର୍ଥଡେ ଭଲରେ ଯିବ ମିନ୍ସ? କଣ ବର୍ଡେ ରେ କିଛି ସରପ୍ରାଇଜ, ଆପଣଙ୍କ ବର୍ଥଡେ ପ୍ଲାନ କେବେ?
ସେ ମୋର ରଥଯାତ୍ରା ବାସି।
ଆଉ କଣ ରଥଯାତ୍ରା ବାସୀ କହିବୁ, ଡେଟ୍ କେବେ?
ସେ ଡେଟ କହି ହଉନି ହେ କଙ୍କ ଅପା କ୍ୟାଲେଣ୍ଡର ଦେଖ ଲେଖିଦେବେ? ସେଇ ସେଇଟା ହିଁ ମୋର ଆକଚୁଆଲି ରିଅଲ ମାନେ ବର୍ଡେ।
ମିସ୍ ରଥ ଓହୋ ଆପଣ ଯୋଉ ଭଳିଆ ଆମ ପୁଅର ତାର ହଁ ସେଇ ତ ରଜ ଗୋଟେ ଦିନ ହି ତ ପଡେ। ତାହେଲେ ସେଇ ରଜ ଫାଷ୍ଟ ରଜ ଦିନ। ସେମିତି ଆପଣଙ୍କର ରଥଯାତ୍ରା ବାସୀ। ମାନେ ଯେବେ ରଥଯାତ୍ରା ହବ ଆପଣ
ନା ସାର ସେଇଟା ସାର ନା ନା ସେଇଟା ତିଥି ହିସାବରେ। ମୁଁ ଡେଟ୍ ହିସାବରେ ଏବେ କହିପାରିବିନି ନା ଆପଣଙ୍କୁ ତ ସେଇଟା ଆପଣ କ୍ୟାଲେଣ୍ଡର ଦେଖ ରଖିଦେବି କି ଡେଟ୍ ଟା କେବେ ପଡୁଚି ଏଥର ରଥଯାତ୍ରା ବାସୀଟା। ତ ଆପଣ ଜାଣିବେ କି ସେ ଡେ
ଆରେ ଗୁଣ୍ଡିଚାଯାତ୍ରା ନା ଯୋଉ ତା ଫାଷ୍ଟ ଇଏଟା ଯୋଉ
ଫାଷ୍ଟ ଇଏ। ସାର୍ କର୍କଟ ସଂକ୍ରାନ୍ତି -କର୍କଟ ସଂକ୍ରାନ୍ତି।
ଖର, ନାଇଁ ଥାଉ ମୁଁ ମ୍ୟାମ ଦେଖିଦେବି। ମାମାଙ୍କୁ ଗଲେ ପଚାରିଦେଲେ ନହେଲେ ସେ କହିଦେବେ ହେଲା।
ଏ ସାର୍ ମାନେ ରଥଯାତ୍ରା ପରଦିନ ହି ତ କର୍କଟ ସଂକ୍ରାନ୍ତି ପଡେ ନା। ଅ ତ ମୋର ରଥଯାତ୍ରା ବାସି କର୍କଟ ସଂକ୍ରାନ୍ତି। ଡେଟ୍ ଟା ଆପଣଙ୍କୁ ମୁଁ ଏଇନା କହିପାରିବିନି କାରଣ ମନା ଅଛି। ତାଉ ସେଥିପାଇଁ।
ଓହୋ, ଆଜ୍ଞା -ଆଜ୍ଞା। ହଉ ମ୍ୟାମ୍ କଣ ବର୍ଡେରେ ବର୍ଡେ ଟା ବଳିଯିବ ମାନେ କଣ ପାଇଁ ମାନେ ଏମିତି କହିଲ?
ଏ ସାର୍ ମାନେ ଆମ ଘରେ ତ ଆମର ବର୍ଡେ ନାହିଁ ଏକରେ ମାନେ ବର୍ଡେ ସେଲିବ୍ରେସନ
କରନ୍ତିନି ହ୍ୟାଲୋ।
ମରିଛନ୍ତି ତ ସେଥିପାଇଁ ଆମେ ତ ଆମ ଘରେ ବର୍ଡେ ସେଲିବ୍ରେସନ ହୁଏନି।
ଓହୋ।
ତ ନୂଆ ନାଇଁ କି ପୁରୁଣା ନାଇଁ କିଛି ମାନେ ପୁରୁଣା ନାଇଁ ନା ନୂଆ ପିନ୍ଧା ପିନ୍ଧି କରନ୍ତିନି ଆଉ।
ଓହୋ ଆପଣଙ୍କର ଏର୍ଷର ସେଲିବ୍ରେସନ ପ୍ଲାନ୍ କଣ ମିନ୍ସ ବଡେ ଟା ଭଲରେ ଯିବ ମାନେ ସେଲିବ୍ରେସନ କିଛି ହବ ନା କିଛି ହବନି?
ସାର୍ ଆ ସେଲିବ୍ରେସନ ନାହିଁ ସାଙ୍ଗସାଥି ଯେମିତି ଇଚ୍ଛା ହେଲେ ଯିଏ କରିବା କଥା କରନ୍ତି ନହେଲେ ନାଇଁ। ସେମିତି କାହାକୁ ଫୋର୍ସ ନାହିଁ କିନ୍ତୁ ବଡେ ଦିନ ବହୁତ କାନ୍ଦେ। ସାର ଦେଖନ୍ତୁ ବର୍ ସାର କଥା ଆପଣଙ୍କୁ କହିଲି ବର୍ଷା ନାହିଁ ବୋଲି କହିଲାକୁ ଏଣେ ବିଜୁଳି ଘଡଘଡି ମାରିଲାଣି।
ହଁ ହଁ। ଆଜ୍ଞା ମ୍ୟାମ୍।
ଆଜ୍ଞା।
ବିଜୁଳି ଘଡଘଡି ମାରିଲାଇ। ମ୍ୟାମ ଆପଣଙ୍କ କଥା ଗଡ ଶୁଣୁଛନ୍ତି ଆଉ।
ତାର ମୁଁ କଣ ଏତେ ଏମିତି ମାନେ ମୋ ପାଟିର ଯୋଉ କଥା ବାହାରିଛି ମାନେ ସତ ହେଇଯାଉଛି ନା କଣ?
ନ ତା ଜିନିଷ ଆପଣ ଯାହା କହିବେ ମାନେ ଆପଣ ଗଡଙ୍କର ଫ୍ରେବରେଟ ତ ସେଣୁ ଗଡ କହୁଛନ୍ତି ଯାହା ହଉ ମୋ ଝିଅ କହୁଛି ମୁଁ କରୁଛି ଆଉ ମୁଁ କରେ ହେଁ
ସେତିକି ସାର୍ ସେତିକି ଗଡ଼ ଉପରେ ବିଲିଭ୍ ଅଛି। ଗଡ ଉପରେ ସବୁ ଛାଡି ଦେଇଛି ତ ସେଥିପାଇଁ ଭଗବାନ ଭଲରେ ରଖିଛନ୍ତି ମେବି।
ଆଜ୍ଞା ନା ମୋର ବେଶୀ କରି ମତଲବ ଯେତେବେଳେ ଟେମ୍ପଲ ଯାଏ। ଆ ମାନେ ଯୋଉ ମାଙ୍କ ପାଖକୁ ଯାଏ ତାରିଣୀ। ତାରିଣୀ ମାନେ ସେ ଘଟଗାଁ ମୁଁ ତ ବର୍ଷକୁ ଥରେ। ମାନେ ଆମର ଏଇଠି ପାଖରେ ଟେମ୍ପଲ ଅଛି ମାନେ ତାରେଣୀଙ୍କର। ଗଲେ ଗୋଟେ ମାନେ ଗୋଟେ ନଡିଆ ବାଡେଇ ଦେଇି ଆସିବି ସବୁ ଦୁଃଖ ମତଲବ ମୁ କହିବି ହଁ ଏଥର ହେଇଯିବ ତାପରେ ଯା,
ସାର୍ ଆପଣ କହିଲେ ବିଶ୍ଵାସ କରିବେନି ମୁଁଥର ମାନେ କହିଥିଲି କି ସ୍କ ସ୍କଲାରସିପ ବଗେରା ମିଳୁଛି ନା। ତ ମୋର ମୁଁ ଯେତେବେ- ପ୍ଲସଟୁ ଟାଇମ ରେ ପକେଇଥିଲି ମୋର ସ୍କଲରସିପ୍ ଟା ରଜେକ୍ଟ ହେଇଗଲା। ମାନେ ରେସିଡେଣ୍ଟ ସାର୍ଟିଫିକେଟ ପାଇଁ।
ଆଜ୍ଞା।
ଅ ଏବେ ଆଉ ଥରେ ପକେଇଥିଲି, ମୁଁ ଆଶା ରଖିିନଥିଲି କି ମତେ ମିଳିବ ବୋଲି। କିନ୍ତୁ ଯାହା ହଉ ମତେ ମିଳିଲା ସ୍କଲାରସିପ, ମୁଁ ମାଆକୁ ଡାକିଥିଲେ ବୋଲି ମତେ ମିଳିଲା। ଜୋମା ପୋଷ୍ଟ ମେଟ୍ରିକ।
ଓହୋ କୋଉ ଠାକୁରଙ୍କୁ ବିଲିଭ କରନ୍ତି ଆପଣ ବେଶୀ ମତଲବ ମାନନ୍ତି?
ସାର୍ ମୁଁ ବେଶୀ ତ ମାଆଙ୍କ ଭିତରୁ ତାରିଣୀକୁ ବେଶୀ ମାନେ, ଆଉ ମଙ୍ଗଳାଙ୍କୁ ବି ମାନେ। ବେଶୀ କିନ୍ତୁ- ତାରିଣୀ ମାଙ୍କୁୁ ମୋ ମାମା ଛୋଟବେଳେ କହିଛି ନା ମାନେ ଏଇ ଡାକିଦବୁ ମା ଓ କରିଦବ। ସେଇଭଳିଆ ମାନେ ଡାକୁ ଡାକୁ ହିଁ
ମତଲବ ଯିବେ ଯେତେବେଳେ ଏଠିକ ତାରିଣୀ ଜୀବନ୍ତ ଠାକୁର ଆକ୍ଚୁଆଲିରେ
ସାର୍ ମୁଁ ଯାଇଥିଲି, ସାର୍ ମୁଁ ଯାଇଥିଲି। ସେଇଠି କିନ୍ତୁ ମୋ ସରେ ଗୋଟେ ବଢିଆ ଇନସିଡେଣ୍ଟ ଘଟିଥିଲା। ମାନେ ଆମେ ସବୁ ସ୍କୁଲ ପିକନିକରେ ଯାଇଥିଲୁ ତାରିଣୀ। ତ ସେଇଠି ଆମର ଦିଟା ସାଙ୍ଗ ଆସିଲେ ସେଇଠି ମା
ଓହୋ ଭଲର
ମାନେ ସେତେବେଳକୁ ସେତେବେଳେ ସେ ଷଷ୍ଠ, ସପ୍ତମ, ପଢୁଥିଲେ। ସେ କିନ୍ତୁ ମାଳ ଏକ୍ସଚେଞ୍ଜ କରିଦେଇଥିଲେ।
ନା ମ୍ୟାମ ମୋତେ ମା କୋଉଭଳିଆ ହେଲ୍ପ କରନ୍ତି କଅନି ତ ଆମ ଯୋଉ କୋଚିଂ ୟା କଲେଜରେ କୋଚିଂ ନାହିଁ ପ୍ଲସଟୁ ସେକେଣ୍ଡ ଇୟରରେ ଦେଇଥିବେ ସବୁ ଏକ୍ଜାମ କରିବେ ନାଗି ହେଲା। ମୁଁ କଇଁମୀ ମାମ ଆଜି ଏକ୍ଜାମ ମା ଆଜି ଏକ୍ଜାମ ଖାତା ଦେଖାଉଛୁ ମୋ ଉପରେ ମାଡ଼ ନ ବସୁ। ନିଶ୍ଚ ମାଡ ବାଡ ହୁଏନି ମୋ ଉପରେ ହେଲା, ମତଲବ କମ ମାର ରଖିଥାଏ କିନ୍ତୁ ଖସିଯାଇଥାଏ ଆଜ୍ଞା, ଆଜ୍ଞା ମ୍ୟାମ ଟାଇମ ହେଇଗଲାଣି।
ସାର୍ କଥା ହେଇକିି ଭଲ ଲାଗିଲା ରଖୁଛି ଥ୍ୟାଙ୍କୟୁ। ଆଜ୍ଞା ସାର୍ କାଟିଦିଅନ୍ତୁ ଆପଣ।